ହଁ ବାହାରକୁ ଆସଭାରି ପିଲାରା ପାଖରେ ଦି ସାଉଣ୍ଡ
ହଁ ସାଉଟୁ କଣ କରୁଛ?
ଏଇ ବସିଥିଲି ବସିକି ଫିଲି ସେତେବେଳେ ଶୋଇଥିଲି ମତେ ଆସୁ ଦୋଷ ଗୁରୁଜୀ ଫୋନ କଲେ ମୁଁ ବାହାଘ ହିନ୍ଦୀ ଫିଲିମି ଦେଖୁଥିଲି ବସିକି ବାହୁବଲି ଟୁ
ଆମେ ଦେଖିକି ବହାଘରିଚୁ ଦେଖିନୁ।
ଆଁ।
ଏ ଦେଖିଛି ଯେ ଯେତେ ଦେଖିଲି ମନ ଛାଡୁନି ଆଉ।
ଦେଖି ସାରିକି ଏରା କେମିତି ମନ ହଉ ଦେଖା
ଆ ଦେଖି ସାରିଛି କଥା ନୁହେଁ ମାନେ ଗୋଟେ ଗୋଟେ ଫିଲ୍ମ ସିନ୍ ଗୋଟେ ଗୋଟେ ଭଲ ଥାଏ ବୋଲି ଦେଖେ। କୁ ଇଚଛା ହଉଛି।
ନୂଆ କଣ ଦେଖିବା ନା ଆଉ।
ହେଁ ହେଁ ସେଇ ନାଇଁ ମୁଁ ବସିକି ଦେଖୁଥିଲି ତ ସେଇଟା ଆଉ। ହଁ ଏ ଯୋଉ ଆମେ ଗୋଟେ ଫିଷ୍ଟି କରିବା ବୋଲି କହୁଥିଲି।
ଏ ଛୁଆ ତ ଅଛନ୍ତି କୋଉଠି ଫିକ୍ସ କରିହବ?
ଏଇ ଯୋଉ କ୍ରିସିନା ଯୋଉ ତାଙ୍କ ଘର କରିବା ବୋଲି କହୁଛନ୍ତି ଯେ ଯୋଉ ଆଶୁତୋଷ କରିଛି କହୁଛନ୍ତି।
ତାଙ୍କ ଘରେ କରିବା କଥା କତା ପଡିିନି ଆମେ ଯଦି ସମସ୍ତେ ତ ସେଠିକି ଯିବା ଏଠି ଛୁଆଙ୍କ କତିରେ ରହିବ କିଏ?
ସେଇଟା ପଡିଛି କଥା।
ଆଉ ଗୁରୁଜୀ ଯାଇଲେ ଗୋଟା ଚୋବେଇ ଦେବେ।
ଗୁରୁଜୀ ଜାଣିଲେ ହଁ ଠିକ। ନଲେ ପିଲାଙ୍କୁ ମିଶେଇ ଦବା।
ପିଲାଙ୍କୁ ମିସେଇଲେ ବଡ ଆକାରରେ ଭୋଜି ହେଇଯିବ।
ହଉ କି ସମସ୍ତଙ୍କ ଠାରୁ ଶହେ ଟଙ୍କା ଲେଖା ଆଦାୟ କରିବା ଆଉ। ପନିର ହଁ ଶହେ ଟଙ୍କା ଲେଖାଏ ଆଦେଇ କରିଦବା। ସାଙ୍କୁ ପିଲାଙ୍କୁ କହିଦବ କ ପିଲା ଆନେ କହିବେ ତାଙ୍କ ଘରେ କି ଆମେ ଗୋଟେ ଫେ-ଫି ଭେଜ ଭେଜ ବିରିୟାନୀର। ଗୋଟେ ଇ କରିବୁ ସ୍କୁଲରେ। ଆଉ ସମସ୍ତେ ମିଶିକି କରିବୁ ଆଉ ସେ ଯେମିତି ହେଲେ ଦେଖିବ ଚା ପିଲାଙ୍କ ପାଖରେ ଯେମିତି ହେଲେ ଶହେ ଟଙ୍କା ଲାଖ୍ ବାହାରିବ।
ହଁ ଯେ ଗୁରୁଜୀ କହିବେଏରା ଗୁରେ ଧନ୍ଦା ଚାଲେଇଛ ତମେ ଏଠୁ
ଏ ଘୁରୁଛି ଚିକି ଘୁରୁଛି କିଛି କହିବେନି ମ। ହଁ ସିଏ ଜାଣିଲେ ସିନା ଜାଣିବେ ତାପରେ ଗୁରୁଜୀ ଜାଣିଲେ କଣ ଶୁଣ ଗୁରୁଜୀ ଯାନିଲେ ତାଙ୍କୁ ତା ଆମେ କରିବା। ଆମେ ଟିକେ ଅଧିକ ଟିକେ କରି ଦେଇଥିବା ତାଙ୍କୁ ବି ଗୋଟେ ପ୍ଲେଟ୍ ନେଇକି ଦେଇଦେବା।
ଆରେ ସିଏ କହିବେ ଏଇ ଧନ୍ଦା ଫନ୍ଦାରେ କାଇଁ କରୁଛ ସେଇଟା ହିଁ ବହୁତ।
ନାଇଁ ସିଏ କହିଲେ କହିବା ଆମର ଏଇଟା ଗୋଟେ ଇଚ୍ଛା ଥିଲା ଆଉ ଇଚ୍ଛା ଟା ଫୁଲ୍ ଫିଲ୍ ନ କଲେ ମ ଭଲ ଲାଗିବନି ବୋଲି ଆମେ କରିଦେଲୁ ମୁଁ ସେ କଥା ବୁଝିବି।
କେବେ କରିବା କହୁଛ?
ହଁ।
କେବେ କେବେ?
ଏଇ ଆସୁ ଇଏ ଜହ୍ନ ଆସୁ କରିଆ।
ରବିବାର ଦେଖିକି ରବିବାର ଦେଖିକି ତାହେଲେ ହବ ଆଉ।
ହଁ।
ରବିବାରିଆ ହେଲେ।
ଆମର ଶୁଣ ହଷ୍ଟେଲରେ ଟୋଟାଲ କେତେ ଜଣ ପିଲା ଅଛନ୍ତି?
ସତର।
ଆଁ।
ସତରଟା ଛୁଆ।
ସତରଟା ଛୋଟ। ଛୁଆଙ୍କ ଠାରୁ ପୁରା ଛୋଟ ଛୁଆଙ୍କ ଠାରୁ ପଚାଶ ଟଙ୍କା ଲେଖାଏ ଆଦେଏ କରିବୁ। ଆଉ ଅଷ୍ଟମ ଶ୍ରେଣୀ ପିଲାଙ୍କ ଠାରୁ ସପ୍ତମ ଶ୍ରେଣୀ ପିଲାଙ୍କ ଠାରୁ ଅଷ୍ଟମ ପିଲାଙ୍କ ଠାରୁ ଶହେ ଟଙ୍କା ଲେଖେ ଆଉ ଆମେ ସମସ୍ତେ ଶହେ ଟଙ୍କା ଲେଖେ।
ପାଇାବନି ତ ପଇସା ଏମିତି ହେଲେ।
ପାଇବ। କି ଆମେ ଶହେ ଟଙ୍କା ହେଲେ ଶୁଣ ସେମାନେ ସତର ଜଣ ହେଲେ ନା ନାଇଁ ସତରରୁୁ ସେମାନେ ଧର ଦଶ ଜଣ ଛୋଟ ଛୁଆ। ସରି ଦଶ ଜଣ କହୁଛି ଧର ଆଁ ହୁଅନ୍ତୁ ଦଶ ଜଣ ପଳାନ୍ତୁ ଛୋଟ ଛୁଆ ପଚାଶ ଟଙ୍କା ଲେଖା ଦିଅନ୍ତୁ। ହେଲା ପଚାଶ ଟଙ୍କା ଲେଖାଦେବେ ଆଉ ଆଉ ବାକି କି ଯୋଉ ବଡ ପିଲା ରହିଲେ ସାତ ଜଣ ସେମାନେ ଶହେ ଟଙ୍କା ଲେଖିଦେବେ। ସାତ ଜଣ ହେଲା ବେ ସତରଶହ ହେଲାଣି ପୁରା ଆଉ ଆମେ ବଡ ବଡ ଆମ ବଡ ବଡ ମିଶିକି କେତେ ଜଣ ହେଲୁଣି ତମେ ତମେ ମୁଁ ଆସିଷ ଗୁରୁମା ଅପା ଆଉ ଆଉ ସିଏ ଜହ୍ନ ଆମେ ହେଲୁଣି କେତେ ଜଣ ଏଇଠି ପାଞ୍ଚ ଜଣ ପୁଣି ସାଲୁ କାହ୍ନା ଅଛନ୍ତି। ସାଲୁ କାହ୍ନା ଅଛନ୍ତି ସିଏ ବି ଶହେ ଶହେ ଦୁଇଶହ ଏ ଆସିକି ମୁ ଯାଇିକି ଭେଜ ବିରିୟାନୀ ଟେ କରିବା କେତେ ପାଞ୍ଚ କିଲୋ କିଲୋ ଚାଉଳ ଖାଇପାରିବେ?
ହଁ ଯେ ତା ଭେରିରି ନାସିଛି କାହାକୁ
ଭେଜ ବିରିୟାନୀ ଆସିବନି କାହିଁକି କଣ ହେଇଛି କି, ଯୋଉ ଚିକେନ ବିରିୟାନୀ ଟା ଯେମିତି ଭେଜ ବିରିୟାନୀ ଟା ସେମିତି କରିବ। ହଁ।
ହ ଆଉ ସେନ ତ ଆଉ ଜାଣିଲା।
ହଁ ନହେଲେ ୟୁଟ୍ୟୁବରେ ଦେଖିଦବା।
ଏଟା ତ କିଏ କରିବ କିଏ?
ଏଇ ଯୋଉ କ୍ରିଷ୍ଣା ମାମା କହିବା ତାଙ୍କୁ ବି ମିଶେଇଦବା।
କୃଷ୍ଣ ଜାଣିଛ ନ?
ଚାରି ଦେବା ଆଜ୍ଞା। କ ଆମେ ଗୋଟେ ଇଛା କରିଛୁ, ଗୋଟେ ଆମ ଇଚ୍ଛା ପୂରଣ ହଉ।
ଆଉ ଦି ତିନି ଜଣ ପାଇଁ ଧର କରିଦେବା ନା କୋଡିଏ ପଚିଶ ଜଣ ପାଇଁ ସେ କରିପାରିବେ।
କୋଡିଏ ପଚିଶ ଜଣ ଆଉ କଣ କରିଏନି ଆଉ କିଏ କରିଅ ଅପା ଜାଣିଛନ୍ତି?
ନହେଲେ ଗୋଟେ କାମ କରିବା ଆଦାୟ କରିଦବା ସେତିକି ଜଣ ଗୋଟେ ଭେଜ ବିରିୟାନୀ। ଯାଇକି ଗୋଟେ ରେଷ୍ଟୁରାଣ୍ଟ କୁ ଯାଇକି ଖାଇଦବା ନହଲେ ଆଉ କଣ କରିବା?
ରେଷ୍ଟୁରାଣ୍ଟ ରେ ବେଶୀ ପଇସା।
କେତେ ପ୍ଲେଟ୍ କେତେ?
ପାଲାସା ବେଶୀ ହବ।
ଦେଢ଼ଶହ ଟଙ୍କା ଲେଖେ
ବର୍ଷା ଘରେ ଆମେ ଫନ କରିକି ପଚାରିଲେ ହବ କେମତି ତା ପ୍ରୋସେସ
ହଁ ହଁ ହଁ ଠିକ କଥା। କଥାଟେ କହିଲା ହଁ ତାଙ୍କୁ ଦେଇଦବା, ପଇସା ସେ ସେଇ ଅନୁସାରେ ଆମକୁ କରିକି ଦେଇଦେବ ଆଉ।
ନାଇଁ ସେ କରିକି ଦେବେ ସେ ତାଙ୍କର ତାଙ୍କ ପ୍ଲେଟ ଅଲଗା ନା।
ଆଁ?
ସିଏ ଅଲଗା ପ୍ଲେଟ ଅଲଗା ହିସାବ ନା ଆଉ।
ତାଙ୍କ ପ୍ଲେଟ୍ କଣ କି?
ଚାଲ ଭାଇ ସାଙ୍ଗରେ ନ ଆଉ।
ହଁ ହଉ ସେ ଯେତିକି ଜଣ ପାଇଁ କରିକି ଦେବେ ସେ ସେତିକି ଟଙ୍କା ନେବେ ଆଉ। ଆମେ କଥା ହେବାନି ଆଁ।
ମୋତେ ଆଉ
ସେ କେତେ ଟଙ୍କା ତମକୁ ଯୋଉ କରିକି ଆଣିକି ଦେଇଥିଲେ କେତେ ଟଙ୍କା ଲେଖେ ନେଇଥିଲେ?
ଆ ତାଙ୍କ ଆନିବର୍ଶରି କଣ ଖାଇବା ମାଗଣା ଦେଇଥିଲେ?
ଓ ହଉ ତମ ଆଉ ଥରେ ତମେ ପଇସା ଦେଇକି ଆଣିନଥିଲେ କି?
ନା ଵା।
ଆଉ। ନହେଲେ ଆମେ ବର୍ଷା ଶୁଣୁ ଆ ତମେ ଟିକେ କଥା ହେଇଜିବ ମୁଁ ଟିକେ କଥା ହେଇଯିବି ଗୁରୁଜି ଏ ଗୁରୁମା ଆମେ ଗୋଟେ ଫେଷ୍ଟ କରୁଛୁ ପିଲା ପିଲା ସବୁ ମିଶିକିରି ଆଉ ଗୋଟେ ଭେଜ ବିରିୟାନୀ ଟେ ଖାଇବୁ କେତେ ଟଙ୍କା? ଟଙ୍କା ହଁ କୋଡିଏ ଜଣ ପଚିଶି ଜଣ ପାଇଁ। ସେ କହିବେନି ନାଇଁ ମତେ ଏତିକି ଟଙ୍କା ଦିଅ ଆମେ ସେତିକି ଟଙ୍କା ଦେଇକରି ଧରିଦବା ସେତିକି ଟଙ୍କାର ଜିନିଷ ନେଇ ଆସିବା ଆମେ ଖାଇଦବା ଶଇଲା ଆଉ।
ହୁଁ।
କଣ କରୁଚ?
ଦେଖିଆ ଆଉ।
କାଲି କଥା ହବା। ଆଗେ ତାଙ୍କୁ ଆଗେ ପଚରିଦବା ସେ ଯଦି କହିଲେ ନାହିଁ ଆମକୁ ମତେ ହଜାର ଟଙ୍କା ଦେଇଦେଇକି ବାରଶହ ଟଙ୍କା ଦେଇଦିଅ। କି ପନ୍ଦରଶହ ଦେଇଦିଅ ଆମେ ସେଇ ଅନୁସାରେ ପିଲାଙ୍କୁ ହିସାବ କରିବା ସେଇ ଅନୁସାରେ ଆଦାୟ କରିକି ନେଇକି ଦେଇଦବା ଆଉ ସେତିକି ଟା ପୁଟୁଳି କରିଦବା ଆ।
ସିଏ ଗୋଟେ ଥିଲା ଆମେ ଗୋଟେ ମାଗଣା ସବୁ ଜିନିଷ ଖାଉଥିଲା।
କଉଠି?
ବର୍ଷା ଦିନ ଆମେ ଖାଉଥିଲୁ ବିଭିନ୍ନ ପ୍ରକାର ଜିନିଷ ନା ଆଉ
ହଁ ନିହାତି। ଏ ଶସୁର ପିଏ କାଢିଦେଲା। ଶଶୁର କାଢି ଦେଲା ଏଇ ଏଇ ହଇରାଣ ହଉଛନ୍ତି କ୍ଲାସ ପାଇଁ ଯୋଉ।
ହୁଁ।
ଏନେ ଯୋଉ କ୍ଲାସ ପାଇଁକା ତମେ ଆଗେ ଏତେ କ୍ଲାସ କରୁଥିଲ କି ।ଅତିିବେଶୀରେ ତମେ ପାଞ୍ଚଟାରୁ ସାତ ସତଟା କ୍ଲାସ କରୁଥିଲା ଏଇନା ନଅଟା ଭଳିଆ କ୍ଲାସ କରୁଥିବ।
ନାଇଁ ନାଇଁ। ପାଞ୍ଚଟା ଚାରିଟା ଚାରିଟା ନା ପାଞ୍ଚଟା? ସବ ଜା ଦେଖ ମ୍ୟାଥ ଦିଇଟା ଇଂଲିଶ ଗୋଟେ ବିଜ୍ଞାନ ଗୋଟେ ଚାରିଟା ଆଉ ଗୋଟେ ପାଞ୍ଚଟା।
ଏବେ
ଜହନ ପୁର ଆଉ ଆସ୍ତକୁ ଦେଇଛନ୍ତି। ସବୁ
ନାଇଁ ମୁଁ ସେଇ କଥା କହୁଥିଲି ନାଇଁ ସେ ଯୋଉ ମତେ କହୁଥିଲେ ତ ଏଇ ଯୋଉ ଆଶୁ ଦୋଷ ଗୁରୁଜୀ କହୁଥିଲେ ତ ନାଇଁ ଆମେ ଗୋଟେ ଭୋଜି କରିବା। କହିଲେ ହଉ ତମେ ତ ଭୋଜି ଭୋଜି ହଉଛ ତାହେଲେ ତମରି କଥା ଗୋଟେ କହିଦବା ଆଉ ଯେହେତୁ ସେ ଗୋଟେ ନୂଆ ଆଇଛନ୍ତି ତାଙ୍କର ଗୋଟେ କଥା ରଖିଦବା ଆଉ ଆମେ ବି କରିନେ କେବେବି ଆମେ ଏତେ ଦି ବର୍ଷ ହେଲେଣି ରହିଲେଣି କିଛି ଗୋଟେ କରିଛେ ମାନେ ବ୍ୟାଚରେ? କରିନି ଏଇଟା ଗୋଟେ ଥର କରିଦବା ଆଉ।
ଆରେ ଏ କଣ କରୁଛୁ କିରେ ଏରା? ହଁ କରିଦେ ଏଇଟା ଗୋଟେ କଥା।
ହୁଁ କରିବା ଯେ ସେଇ ସେଇଟା ପିଲାଙ୍କୁ ଆଗେ ପଚାରିବାକୁ ପଡିବ କି ଭେଜ ବିରିୟାନୀ କରିବା ସେମାନେ ସେମାନେ ଯେମିତି ହେଲେ ହଁ କହିବେ। ନା ଛୋଟ ଛୁଆ ପଚାଶ ଟଙ୍କା ଲାଖେ ଦିଅନ୍ତୁ ବଡ ପିଲା ଶହେ ଟଙ୍କା ଲେଖେଦେବେ।
କହା ଘରେ ପୁଣି ଥିବ ନା ଥିବ?
ସିଏ ଛୋଟ ଛୁଆ ପୁରା ଏତେ ଖାଇ ପାରିବେନି ସିଏ ଅ ଗୋଟେ ଛୋଟ ତାଟିଆରେ ତାଟିଏ ଦେଲେ ବି ସେ ପକେଇ ଉଠେଇକି ଖାଇକି ଆହୁରି ଫୋପାଡିବେ। ହେଲା ଆଉ କହିବା ପନିର ଭେଜ୍ ପନିର ବିରିୟାନୀ କରିବେନି ପନିର ପଡ଼ିଥିବ ଭେଜ୍ ବିରିୟାନୀ।
ଆମେ ଯୋଉ ଖାଇଲେ ଏଠି ମସ୍ତ ଲାଗୁଥିଲା ନା?
କୋଉଠି ହଁ ହଁ ହଁ ଯାହା କହିଲ। ମସ୍ତ ହେଇଥିଲା ପୁଣି ଆମେ ଖାଇପାଇଲେନି ତମେ ଖାଇପାଇଲନି ଆହୁରି। ପ୍ଲେଟ ଟା ବେକାର ହେଇଗଲା ତେ ଯ ପାର୍ସଲ କରିକି ଆଣିଥାନ୍ତତ ଭଲ ହେଇଥାନ୍ତା।
ଆ ଦେଖ ମୁଁ ତ କାର ରେ ବସିଲି ମୋର ମାଇଣ୍ଡ ତ ବାନ୍ତି ଟା ଚାଲିଲା। ନହେଲେ ଭାଇ ଇ ଯେମତି ଲାଗୁଥିଲା କହୁଚ୍ଛୁ।
ଆଉ ମୁଁ ବା ନାଦିଦେଲି, ମୁଁ ବି ନାଦି ଦେଇଥିଲି। ମୁଁ ବି ନାଦି ଦେଲି ଯେ ଏ ତଥାପି ଆହୁରି ମୋର ବଳିଲା। ମୁଁ ଅଳ୍ପ ମାନେ, ସେ ଗୋଟେ ପ୍ଲେଟ ଦେଇଦେଲେ ଅବେଇ ଜବେଇ କରିକି ଖାଇଲେ। ବଡ ଭୋଜି କିନ୍ତୁ ଶୀଘ୍ର ଖାଇକି ଉଠି ପଳେଇଲେ। ମତେ ମୁଁ ଖାଇକି ଯାଇଥିଲି ଘରୁ ମତେ ସେତେ ବି ଭୋକ ନଥିଲା, ସେ କହିଲେ ନାଇଁ ଖାଇ ଦେଇକି ଯିବା। ମୁଁ କହିଲ ହଉ ତାହଲେ ଠିକ ଅଛି ତଥାପି ମୁଁ ଖାଇ ଦେଇଥିଲି ଯେ ବିରିୟାନୀ ଟା ନାଇଁକି କଣ ହେଲା କହିଲ, ମୁଁ ହଜମି ମୁଁ କରିପାଇଲିିନି ସେ କହିଲିନି ମୁଁ ଥଣ୍ଡାଟେ ପିଇଲିି ବୋଲି ସେଠି ଆଇଲା ବେଳକୁ ବାଟରେ। ରାତିରେ ବି ଖାଇନି ଶୋଇପଡ଼ିଲି ସେମିତି।
ରାତି ରେ ଆମେ ହୋଟେଲରେ ଖାଇଲେ ପରା, ରାତିରେ ଆମେ ହୋଟେଲରେ ଖାଇକି ଆସିନଥିଲେ, ବାଉଳେଇ ହଉଚୁ?
ହଁ ରାତିରେ ହୋଟେଲ ରେ ଖାଇଛି ଯେ, କେତେ ଗୋଟେ ଗୋଟିଏ ନାନ୍ ଖାଇଛି ଆ ପନିରି।
ହଁ।
ହଁ।
ସମସ୍ତେ ଆମେ ହୋଟେଲରେ ଖାଇଲେ। ଆଉ, ଆଉ ମୁଁ ଖାଇଛି ନା। ଆଉ ଆଉ କଣ୍ ଉପାଶ ରହିବି?
ଓ ହ।
ଗଲା ବେଳକୁ ଖାଇଛି ଆଇଲା ବେଳକୁ ଖାଇଛି।
ହଁ ହଁ ମନେ ପଇଲା ମନେ ପଇଲା ଯୋଉ ଯୋଉ ଟାଙ୍ଗୀ ପାଖରେ ଯୋଉଠି ଯୋଉଠି ଖାଇବାକୁ ଯାଇଥିଲେ ପୁଣି ସେଇଠିକି ଆସିଲେ।
ହଁ।
ଲିଫ୍ଟି ଭାଇ ନେଇକି ଆସିଥିଲେ ବୋଧେ?
କାମ ଆମେ ଜ ସାଙ୍ଗରେ ଯୋଉ ଲୋକ ଭାଷା ସେ ଭାଷା ସୋଦା ସୋଦୀ ଖାଲି ହେଲେ ଆଉ ।
ହୁଁ ହୁଁ ହୁଁ ହୁ। ହଁ ହଁ ଉଦୟଗିରି ଉଦୟଗିରି ପାହାଡ ବୁଲିକି ଆସିଥିଲେ। ହଁ।
ତମେ ଫାଷ୍ଟ ଟାଇମ ବୋଧେ ଯାଇଥିଲ ଉଦୟଗିରି?
ମୁଁ ଟୋଟାଲ ଯାଇ ହି ନଥିଲି ଆଉ।
ମୁଁ ତ ପୁରୀରେ ଏତେ ସମୟ ରହିଲି, ଆମ ମୁଁ ଟିୟସନ ହେଲା ଟାଇମ ରେ ଆମ ବ୍ୟାଚ ସବୁ ଯାଇଥିଲେ ଯେ ମୁଁ ଟୋଟାଲ ଯାଇନଥିଲି ଆଉ ଫାଷ୍ଟ ଟାଇମ, ମୋର ବି ସେଇ ଫାଷ୍ଟ ଟାଇମ ଆଉ। ମାନେ ଏଇ ସ୍କୁଲରେ ରହିକି ମୁଁ ଏତେ ଜାଗା କୁଆଡେ ବୁଲିଛି କି, ଏଇ ସ୍କୁଲରେ ରହିକି ଟିକେ
ମୁଁ ତ ଏ ମୁଁ ତ ଏଇ ସ୍କୁଲରେ ରହି ଗୁଡାଏ ଜାଗା ଧର ବୁଲିଲିଣୀ ନାଉ।
ସମ୍ବଲପୁର ଯାଇକି ବୁଲିିକି ଆଇଲାଣୀ, ପୁରୀ ଯାଇକି ବୁଲିକି ଆଇଲିଣି, ମୁଁ ତ ପୁରୀରେ ଥିଲି ସେଟା ଛାଡ। ସମ୍ବଲପୁର ଟା ମୁଁ ଯିବାର ଇଚ୍ଛା
ଏଗାର ମିନିଟ୍ ହେଇଗଲାଣି କଟିଯିବ ଅଟୋମେଟିକ୍।
ହଉ ହଉ ମୁଁ କାଟୁଚି ଆ?
ହଁ ହଁ।
ଏଇଟା ତମେ ଲଗେଇଥିଲ ନା ମୁଁ ଲଗେଇଥିଲି?
ତମେ ଲଗେଇଥିଲ।
ଓହୋ ତମେ ଥରେ ଟିକେ ଲଗେଇଦିଅ ତାଙ୍କ ସହିତ କଥା ହେଇଯାଅ।
ହଁ ହଁ।